ହ୍ୟାଲୋ।
ହ୍ୟାଲୋ ସାଙ୍ଗ ପ୍ରଣାମ ସାଙ୍ଗ। ହେଲୋ ହ୍ୟାଲୋ ହ୍ୟାଲୋ ନମସ୍କାର ସାଙ୍ଗ ହ୍ୟାଲୋ।
ହ୍ୟାଲୋ ବନ୍ଧୁ ନମସ୍କାର।
ନମସ୍କାର ନମ ନମସ୍କାର ଆଉ
ସାଙ୍ଗ କେମିତି ଅଛ?
ହଁ ବନ୍ଧୁ ଏବେ ତ ମୋ ମୋ ଦେହ ବହୁତ ଖରାପ ଥିଲା। ଆଉ ଏବେ ସତ୍ୱେ ମୋର ଥଣ୍ଡା ଜର ପ୍ରାୟତଃ ଏଇ ଗୋଟେ ଦୁଇ ଦିନ ହବ ଛାଡିଛି। ଆଉ ଆପଣଙ୍କ ଦେହ ପାହ କେମିତି କଣ ଅଛି?
ବନ୍ଧୁ ମୋ ଦେହ ବି ଟିକେ ଅସୁସ୍ଥ ଥିଲା। ଟିକେ ଥଣ୍ଡା ଜର ହେଇଯାଇଛି ପାଟି ଫାଟି ଟିକେ ବନ୍ଧୁ ଘା ହେଇଯାଇଥିଲା। ଏବେ ଟିକେ ମେଡିସିନ ଖାଇସାରିଲା ପରେ ମୋ ଦେହ ଟିକେ ସୁସ୍ଥ ଲାଗୁଛି। ଆଉ ବନ୍ଧୁ ଆଜି ଆପଣଙ୍କ ଦିନଟି କେମିତି କଟିଲା?
ମୋର ତ ପ୍ରାୟ ମୁଁ ଆଜି ସକାଳୁ ଉଠିଲି। ସକାଳୁ ଉଠି ସାରିବା ପରେ ମୋର ନିତ୍ୟକର୍ମ ସାରିଲି। ନିତ୍ୟକମ ସାରିବା ପରେ ପରେ ମୋର ପ୍ରାୟତଃ ଗୋଟେ ଦୁଇଟି ତିନୋଟି ସାଙ୍ଗ ଆସି ଥିଲେ ସାଙ୍ଗ ଆସିବା ମଧ୍ୟରେ ସେ ଡାକିଲେ କି ଆସ ଯିବା କିଛିଟା ଜଳଖିଆ କରିବା ଜଳଖିଆ କରିବା। ବଲିକି ଗୋଟେ ସାଙ୍ଗ ପ୍ରାୟତଃ ବରା ଚପ ଆଉ କାକେରା ଏ ସବୁ ଜିନିଷ ମତେ ଖୁଆଇବାକୁ ଦେଲା। ଏସବୁ ଖୁଇବାକୁ ଦେବାରୁ ମୋର ବହୁତ ମାତ୍ରାରେ ଗ୍ୟାସ୍ ହେଇଗଲା। ଆ ଆଉ ଏଇ ଗ୍ୟାସ ହେଇଯିବା ମଧ୍ୟରେ। ଗ୍ୟାସ ହେଇଯିବାରୁ ମୋ ଦେହତା ବହୁତ ଆଜି ଭଲ ଲାଗୁନି ବହୁତ ମାତ୍ରାରେ ଖରା ହଉଛି। ଥିଲା ଗରମ ହଉଥିଲା ଦେହଟି ଭଲ ଲାଗୁନି ଆଉ କୁହନ୍ତୁ ଆପଣଙ୍କର ଦିନଟି ଶୁଭମୟ। କହିଥିଲା ଆଜି ସକାଳର ଦିନଟା କେମିତି କଣ କଟି
ବନ୍ଧୁ ମୋର ଆଜି ଦିନଟି ବହୁତ ଶୁଭମୟରେ କଟିଛି ସକାଳୁ ଉଠିଲି। ଉଠିକି ମୋର ନିତ୍ୟ କର୍ମ ସାରୀ ମୁଁ ସକାଳୁ କିଛି ଫଳ ଖାଇ ସାରିଲା ପରେ ମୁଁ ଟିକେ କ୍ଷୀର ପିଇଲି କ୍ଷୀର ପିଇ ସାରିଲା ପରେ ହ ଟିକେ ମ ଦିଦି ମାନଙ୍କ ସହିତ ମିଶିକି ଆମେ ବସି ସବୁ କଥାବାର୍ତ୍ତା ହେଲୁ କଣ ଗୋଟେ ଖାଇବା। ପ୍ରୋଗ୍ରାମ କରିବା ତାପରେ ଆମେ ସବୁ ମିଳାମିଶ ମିଶିକି। ଆମେ ଗୋଟେ ଫିଷ୍ଟ କଲୁ ମାନେ ମିଳାମିଶି ଭାଇ ଭଉଣୀ ମିଶି ସମସ୍ତେ ଗୋଟେ ଫେଷ୍ଟ କଲୁ। ଫିଷ୍ଟରେ ଆମେ କରିଥିଲୁ ଚିକେନ ଭାତ ପାମ୍ପଡ ଖାଇଲୁ ଖାଇସାରିଲା ପରେ ଭାଇ ପୁଣି ମିଶିକି ଆମେ ଟିକେ ଲୁଡୁ ଖେଳିଲୁ ଲୁଡୁ ଖେଳି ସାରିଲା ପରେ ଆମେ ଭାଇ ଭଉଣୀ ସବୁ ସାଙ୍ଗ ଏଇ ସବୁ ଗୋଟେ ଜାଗାରେ ଏମିତି ଖଟି କଲୁ ଖଟି କଲା ପରେ ସନ୍ଧ୍ୟା ଫନ୍ଧ୍ୟା ଠାକୁରଙ୍କୁ ନମସ୍କାର ହେଇ ସନ୍ଧ୍ୟା ଆଳତି କରି ମୁଁ ଟିକେ ମର୍ଣ୍ଣିିଂ ୱାର୍କ ସାରିଲି। ହ
ପ୍ରାୟତଃ ବନ୍ଧୁ ଆମ ଏକରେ ବହୁତ ମାତ୍ରାରେ ଏବେ ଭଲ ଚାଷ କରାଯାଉଛି ଯେପରିକି କଖାରୁ ହେଉ ଭେଣ୍ଡି ହେଉ। ଏବଂ ପୋଟଳ ହେଉ। ଏସବୁ ଜିନିଷ ବହୁତ ଚାଷ କରାଯାଉଛି ଏବଂ ଏସବୁ ଜିନିଷ ବହୁତ ସୁଲଭ ମୂଲ୍ୟରେ ବି ମିଳୁଛି। ଆଉ ଆପଣଙ୍କ ଏରିଆ ରେ ସବୁ କେଉଁ କେଉଁ ଚାଷ ହେଉଛି କେଉଁ ପରିବାର କେତେ କଣ ରେଟ୍। ରହୁଛି କି ସୁଲଭ ମୂଲ୍ୟରେ।
ବନ୍ଧୁ ଆଜି ଏବ ବନ୍ଧୁ ଏବେ ତ ପରିବା ରେଟ ବହୁତ ରହୁଛି। ଆମର ଏପଟ ସାଇଟରେ କିଛି ବି ପରିବା ଚାଷ କରାଯାଉ ନାହିଁ। କାରଣ ଆମର ଟିକେ ପାଣିର ସୁବିଧା ନାହିଁ ଯେହେତୁ ଆମର ପାଣିର ସୁବିଧା ନାହିଁ ଆମେ କୌଣସି ପରିବା କରୁନାହୁଁ କିନ୍ତୁ ଆମ ବାରିରେ ଆମର ପାଣି ସୁବିଧା ଆମ ଘରେ ସ୍ଵତନ୍ତ୍ର ପାଣି ସୁବିଧା ଥିବାରୁ ଆମେ ଆମ ବାରିରେ କିଛି ପନିପରିବା ଗଛ ଲଗେଇକି ଆମେ ଖାଲି ଘର ଲୋକ ଖାଇବା ପାଇଁ ଏମିତି ଆମେ ସବୁ ପରିବା ଘରେ ଲଗେଇଛୁ କିନ୍ତୁ ବିକ୍ରି କରିବା ପାଇଁ ନୁହଁ।
ବନ୍ଧୁ ଏବେ ତ ଏବେ ତ ପ୍ରାୟ ମୁଁ ଭାବୁଛି ମୋର ଗୋଟିଏ ଯେପରିକି ଟେଣ୍ଟ ହାଉସ ର ମୁଁ ଗୋଟେ ବିଜନେସ୍ ଷ୍ଟାର୍ଟ କରିବି ଯେପରିକି ଆପଣଙ୍କ ଗାଁରେ ପ୍ରାୟତଃ ହଉ ବାହାଘର ହେଉ କି ବ୍ରତ ଘର ହେଉ କି ଷୋଳ ପୂଜା ହେଉ ଏକଉସୀଆ ହଉ। ଆ ଆପଣଙ୍କର ଗାଁରେ ଯେଉଁ କୌଣସି କାମ ବି ହେଲେ ଆପଣ ଯେ ଯେମିତି ହେଲେ ବି ମତେ ଜଣାଇବେ କାରଣ ନା ଏବେ ମୁଁ ଗୋଟେ କାମ ଆରମ୍ଭ କରିଛି ମାନେ ମୋର ପ୍ରାୟତଃ କିଛି ଲାଭ ନ ରହିଲେ। ମୋର ବହୁତ କ୍ଷତି ହେଲେ ମୁଁ ତ ପ୍ରାୟ ହାରାସ ହୋଇଯିବି। ସେଥିଲାଗି ଆପଣଙ୍କୁ ବନ୍ଧୁ ଜଣାଇଲି ଯେପରିକି ଏଇ ସବୁ ଜିନିଷ ହେଲେ ଆପଣ ମତେ ଜଣାଇବେ।
ନିଶ୍ଚିନ୍ତ ବନ୍ଧୁ ମୁଁ ଆପଣଙ୍କୁ ଜଣାଇବି। ବନ୍ଧୁ ଏବେ ତ ରିସେଣ୍ଟ ରଜ ଗଲା ଆପଣଙ୍କର କେମିତି କଣ ରଜ ଯାଇଛି? ଏଇ ବର୍ଷଟି ରଜ ଆପଣଙ୍କର କେମିତି ଯାଇଛି କେମିତି କାଟିଛନ୍ତି ସାଙ୍ଗମାନଙ୍କ ସହ?
ମୋର ତ ପ୍ରାୟତଃ ପ୍ରଥମ ରଜ ମୁଁ ଯେପରିକି ଖୋର୍ଦ୍ଧରେ ଯେପରିକି ଆମର ଗୋଟେ ୱାଣ୍ଡେରିଲା ପ୍ରାୟ ପାର୍କ ଅଛି ତା ଦେହରେ ବୋହୁ ୱାଣ୍ଡେରେଲା ଗଲା ପ୍ରାୟ ପାର୍କ ଗଲି। ପାର୍କ ଯିବା ବେଳେ ୱାଣ୍ଡେରେଲା ପାର୍କ ଗଲି ସେ ପାର୍କ
ହ ହୁଁ
ୱାଣ୍ଡେରେଲା ପାର୍କ ଗଲା ପରେ ମୋର ସେଠି ଦିନଟି କଟିଲା ସେଇ ୱାଣ୍ଡେରେଲା ପାର୍କ ପରେ ପରେ ମୁଁ ତ ପ୍ରାୟ ଏକରେ ଯେଉଁ ଅଛି କି କପିଳାସ ହେଉ କି ଗୋର ଜଗନ୍ନାଥ ଠାକୁର ହୁଅନ୍ତୁ ଏସବୁ ଜାଗାକୁ ବି ମଧ୍ୟ ବୁଲିବାକୁ ଯାଇଥିଲି। ଧବଲେଶ୍ଵର ମଧ୍ୟ ଯାଇଥିଲି। ଆଉ ଏପରେ ଆମର ବିରଜା ମା ବିରଜାଙ୍କ ପାଖକୁ ବି ଯାଇଥିଲି। ଆଉ ଆପଣଙ୍କ ଦିନ ଟା ରଜରେ କେମିତି କଣ କଟିଲା?
ବନ୍ଧୁ ମୋର ବି ରଜରେ ବୋହୁତ ଦିନଟି ଭଲରେ କଟିଛି ତିନି ଦିନିଆ ରଜ। ସାଙ୍ଗସାଥି ମିଶିକି ଆମେ ନୂଆ ଡ୍ରେସ ପିନ୍ଧି ଦୋଳି। ଖେଳିବାକୁ ସାଙ୍ଗସାଥି ମିଶି ପିଠା ପଣା ଖାଇ ଘର ଘର ବୁଲି ପିଠା ପଣା ଖାଇ ରଜ ଦୋଳି ଖେଳି ଆମେ ସାଙ୍ଗସାଥି ମାନେ- ଆମର ପାଖରେ ଗୋଟେ ଭୂଷୁଣପୁର ପାର୍କ ବୋଲି ଅଛି ସେଠିକି ଗଲୁ ସେଠି ଯାଇକି ଆମେ କଣ ସାଙ୍ଗସାଥି ମିଶିକି ମହାବିନାୟକ ଗଲୁ ମହାବିନାୟକ ରୁ ବୁଲାବୁଲି କରି ଦି ସେକେଣ୍ଡ ଦିନ ରଜରେ ଆମେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରକୁ ଯାଇଥିଲୁ ତା ପର ଦିନ ଶେଷ ରଜ ଦିନ ଆମେ କପିଳାସ ଯାଇଥିଲୁ ପ୍ରଭୁଙ୍କୁ ଦର୍ଶନ କଲୁ ତିନି ଦିନ ରଜ ବି ମୋର ବୋହୁତ ଭଲରେ କଟିଛି।
ଆଉ ପ୍ରାୟତଃ ବନ୍ଧୁ ମୁଁ କହିବାକୁ ଯାଉଚି କି ଆମ ଏକରେ ବୋହୁ ମାତ୍ରାରେ ଏବେ ପଣସ ଚାଷ ହୋଇଚି ବୋହୁତ ମାତ୍ରାରେ କଠା ତରକାରୀ ମଧ୍ୟ ଆମେ ଖାଇଲୁ କଠା ତରକାରୀ ଖାଇ ସାରିବା ପରେ ମଧ୍ୟ ଏବେ ପାଚିଲା ପଣସ ହେଉଚି ଯେପରିକି ପାଚିଲା ପଣସ ମତେ ବୋହୁତ ପସନ୍ଦ ଆପଣଙ୍କୁ କେମିତି କଣ ପାଚିଲା ପଣସ ପସନ୍ଦ କୁହନ୍ତୁ?
ବନ୍ଧୁ ମତେ ବି ପାଚିଲା ପଣସ ବୋହୁତ ପସନ୍ଦ। ଆଉ ବନ୍ଧୁ ଆପଣଙ୍କୁ କଣ କେମିତି ଲାଗେ ଛତୁ ଖାଇବାକୁ?
ଛତୁ ତ ମତେ ବନ୍ଧୁ ଗୋଟେ କଥା ମନେ ପକେଇଲେ ଛତୁ ବୋହୁତ ଭଲ ଲାଗେ। ଛତୁରେ ଆମର ଘରେ ତ ପ୍ରାୟ ବୋହୁତ ପ୍ରକାରର ଆଇଟମ ହୋଇଥାଏ ଯେପରିକି ଛତୁ ଚିଲି। ଆ ଛତୁ ଛଣା ଛତୁ ପକୋଡା ଛତୁର ଅ ବେଶ ତର ଏ ସବୁ ଜିନିଷ ହେଥାଏ ଆପଣଙ୍କର ଘରେ କଣ କଣ ସବୁ ଭଲ ଭଲ ଆଇଟମ କରି ଖାଆନ୍ତି ଟିକେ କହିବେ?
ଆମର ଆମ ମା ବୋହୁତ ଭଲ ରୋଷେଇ କରନ୍ତି ମୋ ମା। ତାଙ୍କ ହାତ ତିଆରି ରୋଷେଇ ନା ବୋହୁତ ଟେଷ୍ଟ ଲାଗେ। ଯେମିତିକି ଛଣାଛଣି ଉପରେ କହିବାକୁ ଗଲେ ବରା ଦହିବରା ଆଉ କହିବାକୁ ଗଲେ ଆଉ ମଟନ ମୋ ମା ବୋହୁତ କରନ୍ତି ଛଣାଛଣି ଉପରେ ଛତୁ ପକୋଡା ଆଉ ପଣସ ପକୋଡା ପନିର ପକୋଡା ଏ ଉପରେ ବି ମୋ ମା ବୋହୁତ ଭଲ ରାନ୍ଧନ୍ତି।
ନାଇଁ ଆଉ ବନ୍ଧୁ ପ୍ରାୟ ତ୍ ତ ଆମ ଘରେ ଆଜି ଭାତ ଯେପରିକି କୋଳଥ ଡାଲି ବଢି ଚୁରା ଆଳୁ ଭର୍ତ୍ତା। ଏବଂ ପୋଇ ଆଳୁ ତରକାରୀ। ଆଉ ମାଛ ବେସର ଏଇ ସବୁ ଜିନିଷ ହେଇଥିଲା। ଆପଣଙ୍କ ଘରେ କଣ କଣ ଆଜି ଖାଇବାରେ ସବୁ ହେଇଥିଲା?
ବନ୍ଧୁ ଆଜି ଆମ ଘରେ ଭାତ ହେଇଥିଲା ଡାଲି ଆଉ ସୁ କୁଆ ହେଇଥିଲା ଆଉ ଆଳୁ ଭର୍ତ୍ତା ଶାଗ ଭଜା। ଆଉ ଭେଣ୍ଡି ବେଶର ହେଇଥିଲା। ବନ୍ଧୁ ଏଇ ଯୋଉ ଖରା ଦିନ ହଉଛି ଖରାରେ ନଈନାଳ ସବୁ ଶୁଖିଗଲାଣି। ହ ଆଉ ଆପଣଙ୍କ ଆଡେ ନଈନାଳ ଶୁଖିଗଲାଣି ନା ପାଣି ଆପଣଙ୍କ ଆଡେ ପରିପୂର୍ଣ୍ଣ ଅଛି?
ପ୍ରାୟତଃ ଆଜି ବହୁ ମାତ୍ରାରେ ଖରା ହେଇଥିଲା ଖରା ହେବା ଦ୍ଵାରା ମୁଁ ପ୍ରାୟତଃ ଆମ ନଈକି ଗାଧେଇବାକୁ ଯାଇଥିଲି। ନଈକି ଗାଧେଇ ଗଲା ସମୟରେ ପ୍ରାୟତଃ ନଈରେ ବି ପାଣି ବି ମଧ୍ୟ ନାହିଁ ବହୁତ କମିଗଲାଣି। ପାଣି କମିବା ସତ୍ତ୍ୱେ ମୁଁ ପ୍ରାୟତଃ ପାଞ୍ଚ ମିନିଟ୍ ମୁ ନଈରେ ଗାଧୋଇକି ଘରକୁ ପଳେଇ ଆସିଲି ମୋର ପ୍ରାୟତଃ ପାଞ୍ଚ ରୁ ସାତଟି ସାଙ୍ଗ ଯାଇଥିଲେ। ସେ ମଧ୍ୟ ନଈରେ ମୋହରି ସହିତ ଗାଧେଇକି ପାଞ୍ଚରୁ ସାତ ମିନିଟ୍ ଚାଲି ଆସିଲେ ସିଏ ଏବଂ ଆପଣ ଆମ ଏଆରେ ନାଳ ବି ମଧ୍ୟ ନାହିଁ ଆମ ଘର ପାଖରୁ ପ୍ରାୟତଃ ଦୁଇଶହ ରୁ ତିନିଶହ ମିଟର ନଈ ଅଛି ଆପଣଙ୍କ ଘର ପାଖରୁ କେତେ କଣ? ଇଟର ନଈ ଅଛି କଣ ଅଛି ନାଳ କେତେ?
ଆମ। ଆମ ଘର ପାଖରୁ ନଈ ଅଛି ହାଫ କିଲୋମିଟର ଦୂରରେ। ଆଉ ଆମ ଲୋକମାନେ ବହୁତ ପାଣିର ସୁବିଧା ମଧ୍ୟ ପାଉଛନ୍ତି। ଯେହେତୁ ପାଖରେ ନଈ ସେମାନେ ବହୁତ କାରବାର କରିବାକୁ ସୁବିଧା ଉପଲବ୍ଧ। ଛନ୍ତି ଆଉ ବନ୍ଧୁ- କେମିତି ଅଛନ୍ତି ଆପଣଙ୍କ ଦେହ କେମିତି ବା ଅଛି?
ବନ୍ଧୁ ମୋ ଦେହ ତ ବହୁତ ଭଲ ଅଛି ଏବେ। ଆଉ ଏଇ ସବୁ ମୁଁ କହିବାକୁ ଚାହୁଁଛି ବନ୍ଧୁ ଗୋଟିଏ କଥା ଆପଣଙ୍କର ସ୍କୁଲମୟ ଜୀବନ। କିପରି କଣ କଟିଲା ଆଉ କି ଆମର ଯେପର କିି ମୋର ସ୍କୁଲ ବେଳର ସମୟ ବହୁତ ଭଲ ପଢ଼ୁଥିଲା ମୋର ପିଲା ଦିନର ସାଙ୍ଗ ମାନଙ୍କୁ କଥା ବହୁତ ମନେ ପଡୁଛି ଆଉ ଆପଣଙ୍କର ପିଲାଦିନ କେମିତି କଣ କଟିଲା ଟିକେ କହିବେ?
ବନ୍ଧୁ ସାଂ ଛୋଟ ବେଳର ସାଙ୍ଗ ନା କୋଉଠି ଖୋଜିଲେ ମିଳିବନି ସେ ସମୟ ସେ ଇଏ। ସ୍କୁଲ ବେଳେ ଆମ ସାଙ୍ଗସାଥି ମିଶିକି ଯୋଉ ସେ ମଜା ମସ୍ତି ଖାଇବା ପାଠ ପଢା। ସବୁ ସବୁ ଭିନ୍ନ ହେଇଗଲାଣି ବଡ ହେଲା ଭଳେ ଆଉ କିଛି ତାର ବହୁତ ଚେଞ୍ଜେସ ଦେଖିବାକୁ ମିଳୁଛି। ଏବେକା ଡେଟରେ ଛଟବେଳର କିଛି ବି ସ୍ମୃତି ମିଳୁନି ସେ ଛୋଟବେଳର ନଈକି ନଈରେ ସେ ଯୋଉ ଗାଧେଇବା ବାରି ଯୋଉ ବର କୋଳି ଖାଇବା। ସାଙ୍ଗସାଥି ସହ ମିଶି ଖରାରେ ବୁଲିବା ସେ ବାପା ମାଙ୍କର ସେ ଯୋଉ ଗାଳି ଶୁଣିବା। ଏବେକା ଡେଟ ରେ ସେଗୁଡ଼ା କିଛି ବି ମିଳୁନାହିଁ।
ଆଉ ବନ୍ଧୁ ଆମ ବନ୍ଧୁ ମୋର ତ ପ୍ରାୟ ଦ ଦୁଇରୁ ତିନୋଟି ଭାଇ ଗୋଟିଏ ଭଉଣୀ ଦୁଇରୁ ତିନୋଟି ଭାଇ। ଅଛନ୍ତି ଆପଣଙ୍କର ଘରେ ଭାଇ ଭଉଣୀ କେତୋଟି ଅଛନ୍ତି?
ବନ୍ଧୁ ମୋର ଚାରୋଟି ଭାଇ ଅଛନ୍ତି। ଦୁଇଟି ଭଉଣୀ ଅଛନ୍ତି ସେମାନେ ବହୁତ ମତେ ହେଲ୍ପ କରନ୍ତି ପାଠ ପଢାରେ। ସବୁଥିରେ ମୋ ସହାୟ ମତେ ସହିତ ରୁହନ୍ତି ସବୁବେଳେ। ମୋର କଉ ମୋ ବାଟରେ କୋଉଟା ଠିକ କୋଉଟା ଭୁଲ ମତେ ବୁଝାନ୍ତି ସବୁବେଳେ ବାଟ ପାଠ ପଢିବା ଦିଗରେ ହଉ କି ଅନ୍ୟ ଦିଗରେ ହଉ। ଆଉ ବନ୍ଧୁ ତୁମକୁ କୋଉ କୋଉ ଦର୍ଶନୀୟ ଜାଗା ବୁଲିବାକୁ ଭଲ ଲାଗେ? ଏମିତି ତମର କଉ ଦେବା ଦେବୀଙ୍କୁ କବୁ
ପରିକି ପୁରୀ ହେଉ କି କୋଣାର୍କ ହେଉ ଯେପରିକି ଆମର ବିରଜା ହେଉ। ଏପଟେ ଆମର ଗୋରଖନାଥ ଠାକୁର ହୁଅନ୍ତୁ। ଏହା ଏପଟେ ଆମର କେଦାରନାଥ ଠାକୁର ହୁଅନ୍ତୁ, ମିନି କେଦାରନାଥ ହୁଅନ୍ତୁ। ଏସବୁ ଜିନିଷ ବୁଲିବାକୁ ମଜା ଲାଗେ। ଆଉ ବନ୍ଧୁ ଆଉ ଏବେ ତ ମୋର ପ୍ରାୟ ଗୋଟେ ଭୋଜି ଖାଇବା ପାଇଁ ଯିବାକୁ ସମୟ ହେଲାଣି। ମୁଁ ଯାଉଚି ବନ୍ଧୁ ଜୟ ଜଗନ୍ନାଥ।
ବନ୍ଧୁ ଜୟ ଜଗନ୍ନାଥ।
ବନ୍ଧୁ ଆପଣ ରଖିବେ?
ବନ୍ଧୁ କଲ ଟି କଟୁନି।